ହାଲୋ ହଁ ସୁସ୍ୱେତା ମିଶ୍ର।
ସାସ୍ୱତୀ।
ସରି ସରି ଶାସ୍ଵତୀ ମିଶ୍ର ନା ତମ ନା।
ଆପଣଙ୍କ ନାଁ?
ମୋ ନାଁ ସିଦ୍ଧେଶ୍ୱର ସାହୁ।
ଆପଣ କୋଉଠି ରହୁଛନି ଆପଣଙ୍କ ଘର?
ମୋର ଝାରସୁଗୁଡା ଘର।
ଝାରସୁଗୁଡା ଆପଣ ଏବେ ପଢନ୍ତି ନା ଜବ କରନ୍ତି।
ମୁଁ ଏବେ ଷ୍ଟଡି ମୋର ଗ୍ରାଜୁଏସନ କପ୍ଲିଟ୍ ହେଇଚି। ତୁ ପିଜି କରିବୁ ମୁଁ।
କମ ବିଟେକ କରୁଥିଲେ ନା ଓ ପିଜି କରିବେନାଇ କୋଉଠି ଆପଣ କରୁଥିଲେ ଗ୍ରାଜୁଏସନ।
ହଁ ଗ୍ରାଜୁଏସନ୍ ମାନେ ମୁଁ ସେ ଏ କରିଥିଲି ପ୍ଲସ୍ ଥ୍ରୀ ମାନେ ଆର୍ଟସ ରେ।
ଅହଁହ କୋଉଠି କରିଥିଲେ ପ୍ଲସ ଥ୍ରୀ? ଜଣଇପୋଷ୍ଟର
ତମେ କଣ କର?
ହଁ ମୁଁ ବିଟେକ କରୁଚି ମୋର ଏଇବେ ଥାଡ ଇୟର ହବ।
ଓହୋ କୋଉଠି କରୁଛ ଏଇଟା?
ହ ଏଇଟା ମୁଁ ଗଞ୍ଜାମ ଆମ ଗଞ୍ଜାମରେ ହିଁ କରୁଛି ବ୍ରହ୍ମପୁର ପାଖରେ ନିଷ୍ଟ ୱେବ୍ ରେ ୟୁନିଭରସିଟି ରେ।
ଓ ହଁ। ଆଉ ଉଁ ଉଁ। ହୁଁ।
ପାଞ୍ଜି।
ତମ ଘରେ କିଏ କିଏ ଅଛନ୍ତି?
ତାପରେ ମୋ ବଡ ଭାଇ, ମାମା।
ଓହୋ।
ହଁ।
ହଁ ଗଞ୍ଜାମ ମାନେ ସେଇ ବରହମପୁର ନା?
ହୁଁ ଗଞ୍ଜାମ ମାନେ ସିଏ ବରହମପୁର।
ଅହ। ହଁ ତମେ କେବେ ଝାଡସୁଗୁଡା ଆସିଛ? ହଁ ଆମ ଘରେ ହଁ। ଆମ ଘରେ ମୁଁ, ମୋର ସାନ ଭାଇ, ଆଉ ଗୋଟେ ଭୋଉଣୀ, ଆଉ ବାପା ମାଆ।
ହ ଆଚ୍ଛା।
ଓହୋ। କେବେ ତମେ ଏଇ ଆସ ସମ୍ବଲପୁର ସାଇଡ
ହଁ ସମ୍ବଲପୁର ଦିଇ ତିନି ଥର ଯାଇ ଚି ମୋର ଆକଚୋଲି ଗୋଟେ ଭାଉଜ ମାନେ ଭାଇ ମୁଁ କ ବାହାଘର ସମ୍ବଲପୁର ସାଇଡ ହେଇଛି ତ ସେଇ ଟାଇମରେ ଯାହା ଯାଇଥିଲି। ତା ପୂର୍ବରୁ ମେବି ଗୋଟେଥର ଯାଇଛି ଆଉ କେବେ ଯାଇନାହିଁ।
ଅହ ଆସିଥିଲ ସେ ଟାଇମରେ କିନ୍ତୁ କୋଉ କୋଉ ଏରିଆ ବୁଲିଲ ନା କଣ?
ନାଇଁ ସେଇ ସମଲେଶ୍ଵରୀ ମନ୍ଦିର ପାଖରେ ହିଁ ବାହାଘର ଥିଲା ତ ସେଇ ସମଲେଶ୍ଵ ଶ୍ୱରୀ ମନ୍ଦିର ଆଉ କିଛି ବୁଲାବୁଲି କରିନାହି ସ୍
ଓହୋ। ସମଲେଶ୍ଵରୀ ମନ୍ଦିର ତାହେଲେ ଦେଖିଛ ନା।
ହଁ ହଁ।
ହୁଁ।
ଆପଣ କେବେ ଆ ଇଆଡେ ଆସଛନ୍ତି ବରହମପୁର ପଟେ?
ଓ ବରହମପୁର ତ ସାଇ ଉଁନ୍ ମାନ ବରହମପୁର ଯାଇନି କେବେ।
ହୁଁ ହୁଁ ହୁଁ।
କିନ୍ତୁ ଏ ଏ ଭୁବନେଶ୍ଵର କଟକ ସାଇଡ ଯାଇଛି ଆଉ। ସେଇ କେତ୍ କେ ଉଁ କେତେ କିଲୋମିଟର ହବକି ଭୁବନେଶ୍ଵରରୁ?
ଭୁବନେଶ୍ବରରୁ ଏରଉଣ୍ଡ ୱାନ୍ ସେଭେଣ୍ଟି।
ଆରେ ସୁଏ ସତ୍
ୱାନ୍ ସେଭେଣ୍ଟି କି ୱାନ୍ ଏଇଟି ହଁ ୱାନ୍ ଏ ଏଇଠୁ ମାନେ ଏଇଠିହଣ୍ଡ୍ରେଡ୍ କିଲୋମିଟର ଆ ଆସପାସ ହବ ଆଉ।
ଓହୋ ହୋଉ କେବେ ମୋଉକା ମିଲୁ ଆସିବା।
ହୋଉ।
କୋଉ ଉ ବୁଲିବା ପାଇଁ କଣ କଣ ମନ୍ଦିର କିଛି ଭଲ ଜାଗା?
ହଁ ଅଛି ବୋହୁତ କିଛି ଅଛି ତ ଆଉ ବରହମପୁର ଆସିଥିଲେ ଆପଣ ଜାଣିଥିବେ। ହୋଉଚି ହୁଁ ସେଠି ତ ଖାଇବା ଆଚାର, ପାମ୍ପଡ ମିକସଚର ଏସବୁ ତ ବରହମପୁର ବୋହୁତ ଭଲ ଭାବରେ ମିଳେ ଆଉ ବୁଲିବା ପାଇଁ ବି ବୋହୁତ ସପଟସ୍ ଅଛି ଯେମତି କିି ତାରାତାରିଣୀ, ବାଳକୁମାରୀ, ସାମ୍ପରା। ତାପରେ ଆମର ବିଉଟ୍ ପାର୍କ ବିଚ୍ ଟାଇପର ସୋନପୁର ବିଚ ଅଛି ଗୋପାଲପୁର ବିଚ୍ ଅଛି। ଆରୟ ପାଲି ବିଚ୍ ଅଛି। ଆହୁରି ବି ବୋହୁତ ଅ ଗୋପାଳପୁର ପାଖରେ ଗୋଟେ ଆଡଭେନ୍ ଚର୍ ପାର୍କ ଟାଇପର ଷ୍ଟାଟ୍ ହେଇଥିଲା ସେଟା ଏବେ ଚାଲଚି ନା ନାଇଁ ମୁଁ ଜାଣିନାଇଁ। ଆହୁରି ବୋହୁତ ପ୍ଲେସେସ୍ ଅଛି ସ୍ନେହାସିନି ମନ୍ଦିର ବୋହୁତ କିଛି ଅଛି ବରହମପୁର ବୋଲି ବରହମ ଦୂରୁ ଦୂରରେ ଆମର ଗଜପତି ଆଡେ ଅଛି ମହେନ୍ଦ୍ରଗିରି ତା ତାପରେ ଝିରାଙ୍ଗ, ଖସଡା
ଆରେ ମହେନ୍ଦ୍ରଗିରି ଏ ଏ ଶୁଣ ତମ ସାଇଡ଼ ମହେନ୍ଦ୍ରଗିରି ଅଛି?
ମାନେ ଆମର ସେଇଠୁ ପଚାଶ ଷାଠି କିଲୋମିଟର ହ ବ ଗଜପତି ପାଖରେ ଏଇନା ବରମ୍ପୂର୍।
ହଁ ହଁ ମତେ ଏଇଥର ମୌକା ମିଲିଥିଲା ମୁଁ ଯେତେବେଳେ ପ୍ଲ ଥ୍ରୀ ଆମ ଫାଇନାଲିୟରରେ ଥିଲି।
କଣ ପାଇଁ?
ମାନେ ଉ କ୍ୟାମ୍ପିଙ୍ଗ ଯିବା ପାଇଁ। ଆସିଥିଲା କିନ୍ତୁ ଏକ୍ଜାମ ଥିବା ପାଖ ମାନେ ପାଖରେ ଏକ୍ଜାମ ଥିବା ସେଥିପାଇ ମୁଁ ଯାଇପାରିଲିନି ଆସିପାରିଲିନି ସେଠିକି। ହଁ ନହେଲେ ବୁଲିକି ଆସିଥାନ୍ତେ ଆଉ।
ଆମର ଯେମିତି ବ୍ରହ୍ମପୁର ସାଇଡରେ ପୁରୀ, ଫମା ଜାରକାରେ ଆପଣଙ୍କର ସେମିତି ଝାରସୁଗୁଡାରେ କଣ ଫେମସ୍?
ଆମ ଝାରସୁଗୁଡ଼ା ରେ ଏ ଏଇ ଚାଉଲ ବରା ହଁ ଏସବୁ ଆଉ ଚାଉଲ୍ ବ ଚାଉଲୁ ବରା ତ ଜାଣିଥିବେ? ସମ୍ବଲପୁର ଆମିିଲା ଚାଉଲୁ ବରା
ଆମ୍ବିଳା ମାନେ ଆମ୍ବିଳ ରାଇଟ୍।
ହଁ ହଁ ମିଲ ମେଲେଥା ବି କୁହନ୍ତି ଆମ ଆମ ସେଇଟି ମାନେ ଲେଥା ବି କୁହନ୍ତି ଗାଁ ପଟରେ
ହୁଇ ହୁଁ।
ହଁ ଏସବୁ ମିଳେ ଆଉ। ଆଉ ତମ ସେ ସାଇଟ୍ କଣ କଣ ବେଶୀ ଫେମସ୍ ଖାଇବା ଜିନିଷ?
ତୋ ସେପଟେ ଖାଇବାରେ ତ ପୁରୀ ଉପମା ଏଗା ଦରକାରୀ ଆଚାର ପାମ୍ପଡ ଏ ସବୁ ଆର ଏପଟେ ଟିକେ ଖାଇବାର ଷ୍ଟାଇଲିରେ ଟିକେ ସାଉଥ୍ ଇଣ୍ଡିଆନ ହୁଏ ମାନେ ସାଉଥ୍ ଇଣ୍ଡିଆନ ଫେବର ସବୁ ଆସେ ରାଗ ଖଟା ମିଠା ମିଠା ତ ନାହିଁ ବେଶି ହେଲେ ରାଗ ଖଟା ଏମିତି ରୁହେ। ମନେ ଟିକେ ସାଉଥ୍ ଇଡିଆନ୍ ଟାଇପିର। ରୁହେ ଖାଇବା ତ ମୁଁ ଭୁବନେଶ୍ଵରରେ ବି ରହିଥିଲି ତ ମତେ ଓଡିଶାରେ ବେଷ୍ଟ ଖାଇବା ଲାଗେ ବ୍ରହ୍ମପୁର ପଟେ କିଏବେ ଆସିଲା ଅଜେଷ୍ଟ୍ ହେଇପାରିବ ବ୍ର୍ମପୁର ସାଇଟି ରେ ଖାଇବାରେ। ଆଉ ଆମେ ବ୍ରହ୍ମପୁରରେ ଯେତିକି ବି ରହିଛୁ ବ୍ରହ୍ମପୁର ଲୋକଙ୍କୁ ବ୍ରହ୍ମପୁର ଛାଡିଦେଲେ ଆଉ କୋଠି ଖାଇବା ଟେଷ୍ଟ ହିଁ ପସନ୍ଦ ଆସୁନି।
ଉଁ ହୁଁ ହଉ କେବେ ମୌକା ମିଲୁ ଆମେ ଆସିବା ଆଉ ସେପଟେ। ବୁଲିକି ଆସିବା ଖାଇବା ପିଇବା ଖାଇବା କେମିତି କଣ? ତମେ ଯେମିତି ମାନେ କହୁଛ। ଏତେ ଭଲ ଏଠି ଦେଖିବା। ତମେ କେବେ ଚାଲବରା ଖାଇଛ?
ନାଇଁ ଖାଇ ନହିଁ କେତବେଳେ।
ଆ ତମେ ସମ୍ବଲପୁର ଆସୁଛ କେବେ ଖାଉନ କେବେ ଆସିବ ମାନେ ଆସିଲେ?
ଏବେ ହିଁ ଯାଇଥିଲି ନାଇଁ ତାପରେ ଆଉ କେବେ ମୁଁ ଯାଇନାହିଁ ସମ୍ୱଲପୁର।
ହୁଁ ନେଷ୍ଟ ଯେବେ ଆସିବ ମନେକରି ଖାଇବ। କେମିତି କଣ ଲାଗେ ଦେଖିବ ହେଲା।
ହଁ।
ହୁଁ ଆଉ କଣ କରୁଥିଲେ ଏବେ?
ଏଇନେ ମୁଁ ଜଷ୍ଟ ଲଞ୍ଚ କରିକି ଆସିଲି ଆପଣ ଏଇନେ ପିଜି ଯୋଉ କରିବେ କୋଉଠି କଣ କରିବେ ଭାବିଛନ୍ତି?
ମୁଁ ତ ଭାବୁଛି ସମ୍ବଲପୁର ୟୁନିଭର୍ସିଟିରେ କରିବି କାହିଁକିନା ମୁଁ ଏବେ ଟ୍ରାସ୍ ଦେଇଛି।
ହୁଁ ହୁଁ ହୁଁ।
ତାର ତ ରିଜଲ୍ଟ ଆସିନି ଆସିଲେ ଜଣା ପ ପଡିବ ଆଉ କୋଉଠି ଆସିବ କଣ।
ହୁଁ ହୁଁ ଆପଣ ପିଜି ରେ ମାନେ କୋଉ ଅନର୍ସ ହେଇଚି ଏ ମା ଛକେ
ହଁ ମୁଁ ପଲ ପାଲିଟିକାଲ୍ ସାଇନ୍ସ।
ତ ଆଛି ସାଇନ୍ସି। ଆପଣଙ୍କର ହଁ ଆ ଟା ଇଣ୍ଟର ପ୍ରଶିକ୍ଷଣ ସ୍ୱାଇଁ ତ ଆଉ ମୁଁ କହିଲି ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଜବ କରିବାର ଅଛି, ନା ଟିଚିଂ ଲାଇନ ରେ ଯିବାର ଅଛି।
ଟିଚିଂ ଲାଇନ ରେ ଯିବାର ଅଛି କିନ୍ତୁ ମୋର ଗୁଟେ ଟାର୍ଗେଟ ଅଛି ମାନେ ଯେମିତି କି ଗୁଟେ ଇଚ୍ଛା ଅଛି। ହଁ ମାନେ ପୁଲିସ୍ ହେବା ପାଇ।
ଓହ ଭଲ କଥା।
ହଁ କିନ୍ତୁ ଗୋଟେ ଉ ମାନେ ପଢିବାକୁୁ ମାନେ ରଖିବା ପାଇଁ ଟଚ୍ ରେ ରହିବା ପାଇଁ ପଢିବା। ପିଜି କିଲେ କଣ ହବ କି ପଢା ଟଚ୍ ରେ ରହିବ।
ହଁ ହଁ ସେଇଟା ତ ଠିକ କଥା ପଢା ଟଚ୍ ପଢା ଟଚ୍ ନ ରହିଲେ ତ ବହୁତ କିଛି ଅସୁବିଧା ହବ ଆପ
ହଁ ହଁ ସେଥିପାଇଁ ଆଉ
ହୁଁ ହୁଁ
ତମେ କୋଉଠି କଣ ମାନେ ପ୍ଲସ ଟୁ କୋଉଠି କଣ କଲ?
ମୋର ପ୍ଲଷ୍ଟୁ ଭୁବ୍ନେଶ୍ୱର୍ ରେ ଥିଲା।
ହଁ
ହୁଁ
କଣ ସାଇନ୍ସ ରେ କଲ କି?
ହଁ ମୋର ସାଇନ୍ସ ଥିଲା ବିଜେପି ବକ୍ସି ଜଗବନ୍ଧୁ ରେ।
ଓହୋ! ଭଲ ହୁଁ
ଆଉ ମାନେ କଣ କହୁଥିଲି କି ମୁଁ କହିଲି ଭୁବନେଶ୍ବର ସାଇଡ୍ ଯାଉଛ ନା କେବେକେବେ କେମିତି କଣ?
ହଁ କେବେ କେମିତି ଯିବାର ଥିଲେ ହଁ ବୁଲାବୁଲି ପାଇଁ ନହେଲେ କେମତି ଘର ଅ କାମରେ କଲେ ଭୁବନେଶ୍ଵର ଯିବା ଆସିବା ହେଇଥାଉଛି
ହୁଁ ହୁଁ
ହୁଁ
ଭୁବ୍ନେଶ୍ୱରଟା ଭଲ ଲାଗେ ନାଇ ଟେମ୍ପୁଲ୍ ସିଟି
ହଁ
ହୁଁ ଭୁବନେଶ୍ୱରରେ କୋଉ କୋଉ ଜାଗା ଯାଇଛ ତମେ?
ଭୁବନେଶ୍ୱର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଧଉଳି
ହଁ
ହୁଁ ଉଦ୍ଦଗିରି, ଖଣ୍ଡଗିରି
ଉଦୟଗିରି
ହଁ
ନନ୍ଦନକାନନ
ନାଁ ନନ୍ଦନକାନନ କେବେ ଯାଇନି।
ଓହୋ ଯିବ କେବେ ଦେଖିବ କେମିତି କଣ? ଅଛନ୍ତି ପଶୁ
ନାଇଁ ସେ ସବୁ ଦେଖିବା ଇଣ୍ଟରେଷ୍ଟ୍ ହିଁ ନାହିଁ ପଶୁପକ୍ଷୀ ଯାଇକି ଦେଖିବା
ହୁଁ ହୁଁ ହଉହଉ ଆଉ ଭୁବ୍ନେଶ୍ୱର୍ ଏ ପୁରୀ ତ ଯାଇଥିବ ଓଭିଓସ୍ଲି
ହଁ ପୁରୀ ତ ଯାଇଛୋ।
ହୁଁ ପୁରୀ ବେଶୀ ଭଲ ଲାଗେ ନା ଭୁବନେଶ୍ୱରରେ ବେଶୀ ଭଲ ଲାଗେ?
ପୁରୀ ତ ଅ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯିବା କଥା। ଅକ୍ଚୁଆଲି ଭଲ ଲାଗିବା ଟା ଘରେ ହିଁ ଭଲ ଲାଗେ ବାହାରେ ଏତେ କ୍ରାଉଡେଡ ପ୍ଲେସ୍ ଭଲ ଲାଗେ
ମାନେ ତମକୁ ସେତେ ବୁଲିବା ପାଇଁ ଇଣ୍ଟରେଷ୍ଟ୍ ନାହିଁ ନା
ନା ମତେ ବୁଲିବାକୁ ଇଣ୍ଟରେଷ୍ଟ ଅଛି। ବଟ ଓଡିଶା ରେ ଏତେ ଇଣ୍ଟ୍ରେଷ୍ଟ ନାହିଁ।
ବାହାରକୁ ବାହାର ଓଡ଼ିଶା ବାହାର ଓଡ଼ିଶା ବାହାର ଓଡିଶା ବାହାର୍ କୋଉ କୋଉ ଜାଗା ଯାଇଛ?
ନା ଓଡ଼ିଶା ବାହାର୍ ତ ଏଇନେ ଖାଲି ୱାଇଜାଗ୍ ହିଁ ଯାଇଚି ଆଉ କଆଡେ ଏତେ ପ୍ଲୋର କରିନି ଟାଇମ ସହ ଏକ୍ସପ୍ଲୋର ହବ।
ହୁଁ ହୁଁ କେବେ ବୃନ୍ଦାବନ ଯାଅ
ନା ବୃନ୍ଦାବନ ଯାଇନି।
ହୁଁ କେବେ ଯିବ କେମିତି ଲାଗେ ଦେଖିବ ପୁରା ବୋହୁତ୍ ଭଲ ଲାଗେ। ଏଁ ଗଲାପରେ ଆଉ ଆସିବା ପାଇଁ ଇଚ୍ଛା ହୁଏନି।
ହୁଁ ହୁଁ।
ହଁ ବୋହୁତ ଭଲ ଲାଗେ ବୁ-ବୁନ୍ଦାବନ ହେଇଗଲା। ତାପରେ ଅଯୋଧ୍ୟା ରାମ ମନ୍ଦିର ହେଇଗଲା ଆ ବନାରସ ହେଇଗଲା ଏସବୁ ମାନେ ବୁଲାବୁଲି କରିବୁ ବୋହୁତ ଭଲ ଲାଗେ।
ଆଜ୍ଞା।
ହୁଁ। ଆଉ ତମ ମାନେ ତମୁକୁ ଖାଇବାକୁ କଣ ବେଶୀ ପସନ୍ଦ ଲାଗେ ଇଚ୍ଛା?
ଘର ଖାଇବା ହିଁ।
ଭା-ଭାତ, ଡାଲି, ତରକାରୀ।
ନା ଭାତ, ଡାଲି, ଭଜା ନାଇଁ ତରକାରୀ ନୁହେଁ।
ହଁ ହଁ।
ହୁଁ।
ପଖାଳ ଖାଉଚ?
ହୁଁ ଖାଏ।
ହୁଁ। ଓଡ଼ିଶାର ତ ସେଟା ଗୁଟେ ଫେବ୍ରାଇଟ୍ ଫୁଟ୍।
ହୁଁ ହୁଁ ହଁ।
ହୁଁ। ହୁଁ। ଆଉ ଆଗୁକୁ କଣ କଣ କରିବା ପାଇଁ ଇଚ୍ଛା ଅଛି ତମର?
ଆଗକୁ ହାୟର ଷ୍ଟଡିଜ୍ କରିବାର ଅଛି ଏମ୍ ବିଏ କି ଜବ୍ କନଫ୍ୟୁଜ ଅଛି ଏଇ ତ ଜବ୍ ନହେଲେ ଏମ୍ ବି ଏ ଦେନ୍ ଜବ୍।
ଓ ହୋ ବି ଟେକ୍ ପରେ ଏମ୍ ଟେକ୍ କରିବ।
ନାଇଁ ନାଇଁ ବିିଟେକ୍ ପରେ ଏମ୍ ବି ଏ।
ଏମ୍ ବିଏ କରିବ ଭଲ ସେଟା ବି ଭଲ।
ହଁ।
ହୁଁ।
ଆଉ କଣ କୁହ?
କଣ କହିବି ତା ହେଲେ?
ହୁଁ ହୁଁ। କଣ କହୁଥିଲି ମୁଁ ଗୋଟେ ଆଁ ତମେ ଖାଲି ସେ ଇ